ହୁଁ। କଟିଗଲା ଯେ
ଏଟା ତମ ଆଡୁ କଟିଗଲା।
ହଁ ଏ ଅମି କଲ୍ କଲା ଯେ ସେଇଥିପାଇଁ ବୋଧେ କଟିଗଲା।
ହଁ- ହଁ।
ହୁଁ।
ହୁଁ।
ତମେ ଯେତେବେଳେ ପ୍ଲସ୍ ଟୁ ପଢ଼ୁଥିଲ, ସେତେବେଳେ ଫୋନ୍ ଆଲାଉ ଥିଲା?
ହଁ ଫୋନ୍ ମୁଁ କିନ୍ତୁ ଧରିନଥିଲି ଫୋନ୍। ମୁଁ ମାନେ ହଁ କଲେଜରେ ଆଲାଉଥାଏ।
ଓହ ଭଲ ତ।
ହ ଆମର ଯୋଉ କଲେଜରେ ପୁରା ଆ ଉଁ ବାଜି ରାଉତ କଲେଜ ତ ଜାଣିଥିବେ ତ ସେଇଥିରେ ପୁରା ଆଲାଉ।
ହୁଁ ଆମର ନାହିଁ ଫୋନ ଫୋନ ସିଷ୍ଟମ ନାହିଁ। ତା ଭିତରେ କ୍ୟାଣ୍ଟିନ୍ ଅଛି?
ହଁ କ୍ୟାଣ୍ଟିନ୍ ଅଛି।
ହଷ୍ଟେଲ୍?
ହୁଁ ହଷ୍ଟେଲ ଅଛି ପୁଣି ଯୋଉରା ପଢୁଥିବେ ବାହାରୁ ସେମାନେ ପୁଣି ରହିବେ କେମିତି।
ଓହୋ।
ହୁଁ ହଷ୍ଟେଲ ଅଛି କ୍ୟାଣ୍ଟୀନ୍ ଅଛି।
ହଷ୍ଟେଲ୍ ଖାଇବା ପିଇବା ଭଲ ନା ନାହିଁ ଏମିତି ସବୁ ପାଣିଆ ଡ଼ାଲି?
ହଁ କୁହନ୍ତି ତ ଭଲ ଯୋଉ ସୁ ଯୋଉ ଯେତେ ସାଙ୍ଗ ମାନେ ରୁହନ୍ତି ତ କୁହନ୍ତି ହଁ ଭଲ ଦିଅନ୍ତି ବୋଲି। ହେଲେ ଯିଏ ଖାଇଛି ସେ ଜାଣିଥିବ। କ କହ କହି ଦୋଉଛନ୍ତି ଭଲ ମାନେ ଅନ ଅଲଗା ମାନେ ଅନ୍ୟ ଜଣଙ୍କ ଆଗରେ। ତ କେମିତି କଣ ଖାଇବା ନ ଖାଇବା ସେମାନେ ଜାଣିଥିବେ। ଆମକୁ ତ ତ ଆମ ସାଙ୍ଗମାନେ ଯିଏ ବି କହୁଛନ୍ତି କି ନାଇଁ ଭଲ ଦଉଛନ୍ତି ବୋଲି। ତ କହୁଛନ୍ତି ଭଲ ଦୋଉଥିବେ ମାନେ ଭଲ ଦୋଉଥିବେ କି ଖରାପ ଦୋଉଥିବେ ସେମାନେ ଜାଣିଥିବେ।
କି ନା ଆମ ହଷ୍ଟେଲ୍ ଖାଇବା କୁହନି ଥରେ ଖାଇବା ତମେ କହିବ ମୁ ଯାଉଚି ଭାରି କଲେଜରୁ।
କଣ କହିଲେ?
ମୁଁ କହିଲି ଆମ ହଷ୍ଟେଲ ଖାଇବା ଏ ଭଳିଆ ଦେବେ ତୁମେ ଥରେ ଖାଇବ ତମେ କହିବ ମୁଁ ଯାଉଛି ହାରି କଲେଜରୁ ଆଉ ପଢ଼ିବିନି।
ଓହୋ ମାନେ ଏତେ ଇଏ ଇଏ ଖାଇବା।
ହଁ ପରା। ଇ ଗତେ ମାନେ ଗୋଟେ ପିଲାର ବାହାରିଲା ଗୋଡି
ହୁଁ।
ତାକୁ ଆମ କ୍ୟାଣ୍ଟିନ ଯିଏ ରୋଷେଇ କରନ୍ତି ରୋଷେଇଆ ସେ କହିଲେ ଗୋଡ଼ି କଣ ଆଉ କଣ କସା ଖାର ବାହାରନ୍ତା ତାଭିତରୁ ଗୋଡ଼ି ବାହାରିବ।
ଉହୁ।
ଆଉ କଣ କରିବୁ ପୋକ ବାହାରିଲା ବାଇଗଣ ଭର୍ତା କରାହେଇଥିଲା ଯେ ପୋକ ବାହାରିଲା। ସେ କହିଲା ବାଇଗଣରୁ ପୋକ ବାହାରିବନି କଣ ହାତୀ ବାହାରିବ।
ହେ ହେ ଭାଇ ମାନେ ଏମତି ଖାଇବା ଦିଆହୋଉଛି।
ହଁ ଅନ ହାଇଜେନିକ୍ ସବୁଆଡ଼େ।
ମାନେ ଭୁଲ ମାନେ କହି ଟା ବି ଭୁଲ୍ ଯଦି କହୁଛେ ବି ସେ ସେଇଟାକୁ କେମିତି ଓଲଟେଇକି ଉତ୍ତର ଦିଆହୋଉଛି।
ହଁ ଆମେ ଥରେ କମ୍ପ୍ଲେନ ଦେଇଥିଲୁ ପାଣିଆ ଡାଲି କରିଥିଲେ ନା ଡାଲି ନାହିଁ ଖାଲି ହଳଦୀ ପାଣି। ଅ ଯୋଉ ଚେୟାରମାନ ସାରଙ୍କୁ କପ୍ଲେନ୍ ଦେଇଥିନୁ ଯେ ଚେୟାରମାନ ସାର୍ କହିଁଲେ ରୁହ ସେ କହିଲେ ମୁଁ ଆହୁରି ବାଲ୍ଟିଏ ପାଣି ମିସେଇଦେବି। ସତ କଥା ମିସେଇଦେଇଥିଲେ ନ କଣ ନିଅ ଖାଇବ। ଏଇ ଭଳିଆ ଆଉ କଣ।
ଆଉ କଣ ବାରରେ ଦିଅନ୍ତି ନା ନାଇଁ ମୁଁ କହିଲି ବାରରେ ଦିଅନ୍ତି ନା ନାଇଁ କିଛି ଆଇଁଷ ଫାଇଁସ ଦିଅନ୍ତି ନା ନାଇ?
ହଁ ଆଇଁଶ ହୁଏ ତିନିିବାର। ଅ ଅଣ୍ଡା ପାଳିରେ ଭଲ ଗୋଟେ ଗୋଟେ ତ ଦିଅନ୍ତି। ବୁଧବାର ଅଣ୍ଡା ହୁଏ ଆଉ ଶୁକ୍ରବାରେ ମାଛ ରବିବାର ଚିକେନ୍।
ସେଇଟାକୁ ଠିକ ରେ ଦିଅନ୍ତି ନା ସେଇଟାକୁ ପୁଣି ଓଲଟେଇକି ମାନେ କେମିତି ଇଆଡୁ ସିଆଡୁ କରିକି ଦେବେ ମସଲା ସିଝିନ ଦେବେ ଇଏ ସିଏ।
ନା ନା ଅଛି ଯେ। ଶୁଣୁନ ଅଣ୍ଡା ପାଳିଟା ଦେଲେ ଭଲ କଥା ଆଉ ଅଣ୍ଡା ଗୋଟେ ଗୋଟେ ଦଉଛନ୍ତି ଚଳିବ ହେଲା। ମା। ମାଛ ପାଳିରେ ଯାହା ଭାଗ୍ୟରେ ପଡ଼ିଥିବ ଲାଞ୍ଜ ପିସ୍ ଟିକେ ବଡ଼ ପିସ୍ ପାଇବ ନହେଲେ। ମଝି ଆଙ୍ଗୁୁଳି ଟା ଜେଡିଟେ ସେଡିକି ବଡ ବଡ ହଉଚି ପିସି। ଆଉ ଚିକେନ ପାଳି ତ ଆମ ଜୁନିୟର ସିନିୟର ଜୁନିୟର ସିନିୟର ସବୁ ମିଶିକିନି ହଉଚନ୍ତି ଦେଢ଼ଶହ ପିଲା।
ହୁଁ।
ଦେଢ଼ଶହ ରୁ ଶହେ କୋଡ଼ିଏ ଜଣ ଆଇଁଷ ଖାଆନ୍ତି ଆଉ ତିରିଶି ଜଣ ଭଳିଆ ଖାଆନ୍ତିନି। ତାଙ୍କ ପାଇଁ କେତେ ଚିକେନ ଆସିବ ବୋଲି ତମେ ଭାବୁଚ କହିଲ ଶହେ କୋଡିଏ ପିଲା ପାଇଁ।
ଉଁ ହୁଁ।
ଯାହାହେଲେ ପଚାଶ କିଲେ ଖଣ୍ଡେ ଆଣିବେ ନା ନାଇଁ।
ହଁ।
ଏ ଅତି କମ୍ ରେ କୋଡିଏ ତିରିଶ କିଲୋ ଆଣିବେ ନା ନାଇଁ ସେ କିନ୍ତୁ ଆମର ଆଣିବେ ଚାରି କିଲି।
ଏ ଭାଇ ଏତେ ଶହେ ଗୋଡିଏ ପିଲା କୁ ଚାରି କିଲେ।
ହଁ ମୁଁ ନିଜେ ଯାଇଚି ଆଣିଚି ରେ ଭାଇ ଚାରି କିଲେ ମୁଁ ମମିକୁ ବି କହିଚି ବହୁତ୍ ଥର ଭାଇ ଦେଖରେ ଏମିତି ହଉଚି। ସବୁ କଇଲା ଦେ ସାଙ୍ଗ ସାର୍ ଦେଇକି ପଳେଇଆ କଣ ଅଛି।
ତା ମାନେ କୋଡିଏ ଜଣ କି ପଚିଶ ଜଣ ତିରିଶ ଜଣ।